ଆଣ୍ଟି କଣ କରୁଛନ୍ତି?
ହଁ ଏଇଠି ବସ୍ଛୁ ଟିକେ ଆଉ।
ହୁଁ ଖାଇଲେଣି ଆପଣ?
ହଁ ଆଜି ଆମ ମୋ ଯା ଆସିଲା ନାଁ ସାନ ଯାଆ
ହଁ-ହଁ।
ସେ ତ ସେଇ ମିଠା ହେଇକା ଆଣିଥିଲେ ଖାଇଚୁ ସମସ୍ତେ ଆଉ।
ଆଚ୍ଛା ତାହେଲେ ଆଜି ଆମେ ମୋବାଇଲ୍ ବିଷୟରେ ହିଁ ଟପିକ୍ ବିଷୟରେ ଆଲୋଚ଼ନା ମୋବାଇଲ୍ ରେ କୁ ପ୍ରଭାବ ଆଉ ତା ମାନେ ତାର ଭଲ କିଛିଟା ଅଛି ଖରାପ୍ କିଛିଟା ଅଛି। ତାରି ବିଷୟରେ ହିଁ କଥା ହବା ଆଚ୍ଛା।
ହାଲୋ।
ହଁ ହାଲୋ। ମୋବାଇଲ୍ ଆମେ ମାନେ ଛୋଟ ଛୁଆଙ୍କୁ ଦବା ଉଚିତ୍ ନା ନାଇଁ ମୋବାଇଲ୍ ଆମେ କେତିକି ବ୍ୟବହାର କରିବା ଦରକାର୍ ଆପଣ ତା ବିଷୟରେ କିଛି କହିବେ କି ନାଁ ମୁଁ କହିବି?
ହଁ ତମେ କୁହ।
ହଁ ଆଚ୍ଛା ମୁଁ କହୁଚି ଆମେ ପ୍ରଥମେ ହଉଚି ମାନେ ଆମର ବେ ଏତେ ଛୋଟ ଛୁଆଙ୍କୁ ମୋବାଇଲ୍ ର ଆଦତ୍ ନ କରିବା ଦରକାର୍।
ହୁଁ ମୋବାଇଲି ତ ଆଜିକାଲି ଛୋଟ ଛୁଆ ନିହାତି ଧୋଇଲେ ତାଙ୍କ ଆଖି ଖରାପେ ହଉଚି ପିଲାମାନେ ବି ପ୍ରାୟ ଦେଖିବ ପାଠ ବି ପଢୁନାହାନ୍ତି ଠିକ୍ ସେ। ଆମେ ବି ତାଙ୍କ ମାନଙ୍କର ନିହାତି ଯତ୍ନ ନବା ହିଁ ନିହାତି ଦରକାର୍।
ମୋବାଇଲ୍ ରେ ଛୋଟ ଛୁଆ ହାତ ଥୋଇଲା ମାନେ ତାଙ୍କର ପାଠ ପଢ଼ା ବହୁତ୍ କମି ଯାଉଚି। ବହୁତ୍ ପିଲା ଫେଲ୍ ହଉଚନ୍ତି କେବଳ ମୋବାଇଲ୍ ପାଇଁ।
ହୁଁ ସେ ତ ମାନେ ପାଠ ଅନଲାଇନ୍ କ୍ଲାସ୍ ହଉଚି ମାନେ ଆମେ କହୁଚୁ ହଁ ଆମ ପିଲା ଅନଲାଇନ୍ କ୍ଲାସ୍ କରୁଚନ୍ତି ଦେଖିଲା ବେଳକୁ ପିଲା ମାନେ ଯଦି ଅନଲାଇନ୍ କ୍ଲାସ୍ ନ କରିକି ଗେମ୍ ଖେଳିବେ ହଁ ଗେମ୍ ଖେଳୁଚନ୍ତି ନହେଲେ କାର୍ଟୁନ୍ ଦେଖୁଚନ୍ତି। ପ୍ରାୟ ପିଲା ଦେଖିବ କାର୍ଟୁନ୍ ଦେଖୁଥିବେ ଆଉ ମା ମାନେ ବି ଏ ଆଜି କାଲି ଦେଖିବ ଛୋଟ ଛୁଆଙ୍କୁ ମାନେ ରୋଷେଇ କରୁଥିବେ କି ଯେକୌଣସି କାମ କରୁଥିବେ ଛୋଟ ଛୁଆଙ୍କୁ ମୋବାଇଲ୍ ଟା ଦେଇଦେଇକି ଯାଉଚନ୍ତି ଆରି। ମୋବାଇଲ୍ ଦବା ଦେବ ଦଉଚନ୍ତି ବୋଲି ସେଥିପାଇଁ ପିଲା ମାନଙ୍କର ଆଖି ଖରାପ୍ ହଉଚି ମୁଣ୍ଡ ବି ଦେଖିବ ପା ପ୍ରାୟ ପାଗଳ ବି ହେଇଯାଉଚନ୍ତି ଫି ଫାୟାର୍ ଖେଳିକି ପାଗଳ ହେଇଯାଉଚନ୍ତି ପ୍ରାୟ ପି
ମୋବାଇଲିରେ-ମୋବାଇଲିରେ ଏମତି ଆଦତ୍ ହେଇଯାଉଚନ୍ତି ଛୋଟ ଛୁଆ ଯେ ସେମାନେ ମୋବାଇଲ୍ ଦେଖିଲେ ଖାଉଛନ୍ତି ମାନେ ଜନ୍ମରୁ ଛୁଆ ସେମାନେ ବି ମୋବାଇଲି ପାଇଁ ପୁରାତ ପୁରା ଆଦତ୍ ହେଇଯାଉଚି ତାଙ୍କର।
ହୁଁ।
ସେଇଟା ଆମେ କଣ କରିବା କେମ୍ତି ପିଲାମାନଙ୍କୁ ବୁ ଝେଇବା ପିଲା ତ ଆଜିକାଲି ବୁଝୁନାହାଁନ୍ତି ସେଇଟା ହିଁ ମା ମାନେ ନିହାତି ତାଙ୍କର ଯତ୍ନ ନେବା କଥା କାହିଁକିନା ମା ମାନେ ତାଙ୍କ ପାଖରେ ବସିବେ ପିଲାଙ୍କୁ ଯଦି ଛୋଟବଳେ ଯଦି ଆମେ ପିଲାଙ୍କୁ ମୋବାଇଲି ଶିକ୍ଷା ଦବା ତାହଲେ ବଡ ହେଲେ ପିଲାମାନେ ଶୁଣିବେନି। ଆମେ ମା ମାନେ ଯଦି ମୋବାଇଲି ନିହା ତି ଆମେ ମା ମାନେ ଯଦି ମୋବାଇଲ୍ ଛାଡିବା, ପିଲା ହିଁ ମୋବାଇଲି ନିହାତି ଦେ
ତାପରେ ଆମେ ମା ବାପା ମାନେ ନିଜେ ଫୋନ୍ ଦେଖିବା ଛୁଆ ମାନଙ୍କୁ ମନା କଲେ ସେମାନେ ମାନିବେକି ମାନିବେ ନାହିଁ ହଁ।
ସେଇ ମାନଙ୍କର ଆମେ ବି ହଉ ରୋଷେଇ ସରିଲା ରୋଷେଇ ସରିଲା ପରେ ହିଁ ଚାଲ ମୋବାଇଲ ଟିକେ ଦେଖିଦେବା। ମାନେ ଉଁ ବାପାବି ହୁଅନ୍ତୁ ବାହାରେ କାମ କରୁଥିବେ ଆସିବେ ହଁ ମୁ ମୋବାଇଲି ଟିକେ ଦେଖିଦେଲେ ସେ ପିଲାମାନେ କଣ ଶିଖିଲେ ବାପା ମାମା ତ ମୋବାଇଲି ଦେଖୁଛ ଆମେ ବି ମୋବାଇଲି ଦେଖିବୁ ଆମେ ସେଇ ଟାଇମରେ ହୁଁ
କଥା କମି ଗଲାଣି କେବଳ ଲୋକମାନେ ଫାଙ୍କା ହେଲେ ଆଗରୁ ଯଦି ପୁରା ଫାଙ୍କା ହେବେ ସମସ୍ତେ ମିଶିକି ବସିକି ଏକାଠି ଖାଉଥିଲେ ଏଇନା ଟିକେ ସୁଯୋଗ ଯଦି ଫାଙ୍କା ମିଳୁଛି ଟିକେ ଫ୍ରି ହଉଛନ୍ତି ସେମାନେ ମୋବାଇଲି ଦେଖିବାରେ ଲାଗି ପୁଡୁଛନ୍ତି ସମସ୍ତେ
ସେଇଥି ପାଇଁ ସ୍ନେହ ସମ୍ପର୍କ ବି ଅଧିକ କଟି ଯାଉଥିବ ଦେଖିବ। ପ୍ରାୟ ମାନେ ଦେଖିବ ମାନେ ସାହି ପଡିଶା ହଉ କି ନିଜ ଫାମିଲି ଭି ଭିତରେ ହଉ ଫାମିଲି ଭିତରେ ଦେଖିବ ପ୍ରାୟ ମୋବାଇଲ ଧରିକି ଜେଜା ରୁମ ରେ ଜେଜା ବସିଥିବି ମାନେ କେହି କାହାକୁ କଥା ନାହିଁ ବାର୍ତ୍ତା ନାଇଁ କିଏ ମୋବାଇଲ ଦେଖୁଥିବ କିଏ ଟିଭି ଦେଖୁଥିବ। ହେତେ ପ୍ରାୟ ଦେଖିବ ସେଇଥି ପାଇଁ ସ୍ନେହ ସମ୍ପର୍କ ବହୁତ ମାନେ ବହୁତ ଖରାପ ମୋବାଇଲ ଯେତିକି ଭଲ ସେତିକି ହିଁ ଖରାପ।
ହଁ ମୋବାଇଲୁ ରୁ ଆମେ ଭଲ ଜିନିଷ ବି ଶିଖିବାକୁ ପାଉଛେ। ବହୁତ ବହୁତ ଭଲ ବହୁତ ପିଲା ପାଠ ପଢୁଛନ୍ତି ସେଥିରେ ଅନଲାଇନ କ୍ଲାସ କରୁଛନ୍ତି। ବହୁତ ଭଲ ରେସିପି ଶିଖୁଛନ୍ତି ରୋଷେଇ କରୁଛନ୍ତି। ଟ୍ରେନିଂ ନେଉଛନ୍ତି ମୋବାଇଲରେ ସବୁ ଭଲ ଜିନିଷ ହଉଛି ଖରାପ ବି ହେଉଛି।
ହୁଁ ମୋବାଇଲ ରେ ବି ଦେଖିବ ଅନଲାଇନ୍ କ୍ଲାସ ହୁଁ ଦିଉ ସବୁ କିଛି ହଉଛି କିନ୍ତୁ ସେ ସେ ମାନେ କଣ କି ଛୋଟ ଛୁଆଙ୍କୁ ମୋବାଇଲ ନିହାତି ଦବାନି ଆମେ କାହିଁକି ନା ଛୋଟ ଛୁଆଙ୍କୁ ଦେଲେ ଛୋଟ ଛୋଟ ବେଳୁ ଆମେ ଯଦି ମୋବାଇଲ ଦେଖେଇବା ତାଙ୍କୁ ତାହେଲେ ସେମାନେ ପାଠ ପଢ଼ିବେନି ଚଗଲା ହେବେ ନିହାତି। ସେଥିପାଇଁ ମା ମାନେ ସବୁବେଳେ ସତର୍କ ହେବେ କାହିଁକି ନା ମୋ ପିଲା ପାଠ ପଢନ୍ତୁ ମୋ ପିଲା ମଣିଷ ହନ୍ତୁ। ମୋବାଇଲ ରେ ଦେଖିକି ପିଲାଙ୍କର ଆଖି ଖରାପ ହେଇଯିବ ମୁଣ୍ଡ ବି ବିନ୍ଧା ହୁଏ ପ୍ରାୟ ଦେଖିବ ରାତିରେ ଅନଲାଇନ ରେ ପିଲାମାନେ ପା ପଡିକି ରାତି ଅଧରେ ମୁଣ୍ଡ ବିନ୍ଧାଏ।
ହଁ ସେଇଟା ଶୁଣ ମୋବାଇଲ ଦେଖିବା ଦ୍ଵାରା ଆମର ଆଖି ତଳ ମାନେ କଣ ରାତିରେ ଅନିଦ୍ରା ହୋଇକି ରହୁଛନ୍ତି ଆଖିତଳ କଳା ପଡ଼ୁ ତାପରେ ମୋବଲ ଦେଖିବା ଦ୍ୱାରା ବ୍ରେନ୍ ରେ ବହୁତ ମସ୍ତିଷ୍କରେ ପ୍ରେସର ପଡୁଛି। ସେତେବେଳେ ଲୋକମାନେ ଦେଖିବ ଗେମ୍ ଖେଳିକି ପିଲା ଦେଖିବ ପାଗଳ ହେଇଯାଆନ୍ତି। ମାନେ ପୁରା ଫୋନ୍ ପାଇଁ ପାଗଳ ହେଇଛି ପୁରା ଯେମିତି ପୁରା ନିଶା ନେଲା ଭଳି ପୁର ପାଗଳ ହେଇଯାନ୍ତି ମୋବାଇଲ ନ ଦେଖିଲେ ରିଚାର୍ଜ ଗଟେ ଦିନ ସରିଗଲେ। ପିଲା ପାଗଳ ହେଇଯାଆନ୍ତି।
ସେମିତି ତ ହଉଛି ନା ଆମ ଏଇ ଓଡିଶା ମାନେ ଆମ ଏଇ ଗାଁ ଗହଳିରେ ଦେଖିବ? ପ୍ରାୟ ହଉଛି ଫ୍ରି ଫାଆର ଖେଳୁଛନ୍ତି ରାତି ସାରା ସକାଳ ନହଉ ଶୋଇବେ ରାତିରେ ବାଉଳି ହବେ ଧର ଧର ହର ହର ମା ଏମିତି ହୁଅନ୍ତି। ଆଉ ସେଟା
ତାପରେ ଆଜିକାଲି ଛୁଆ ବି କଣ କରୁଛନ୍ତି ନା ଆଜିକାଲି ଛୁଆ ମାନେ ସେମାନେ ଦଶମ ପାସ୍ କରୁଛନ୍ତି। ଷଷ୍ଠ ସପ୍ତମ ପାସ୍ କରୁଛନ୍ତି ବାପା ମା ଗୋଟେ ପର୍ସନାଲ ଫୋନ ସାଙ୍ଗେ ସାଙ୍ଗେ ଦେଇ ଦଉଛନ୍ତି ଛୁଆକୁ ପାସ୍ କଲ ନିିଅ ଏଥର।
ସେଇଟା ହିଁ ଶୁଣ ସେଇଟା ବାପା ମାଙ୍କର କଥା ତବ୍ୟ ଯେତିକି ବାପା ମାଙ୍କର ଖରାପ ବି ସେତିକି କାହିଁକି ନା ଆମେ ହିଁ ଫୋନ ଦେଇକି ପିଲାମାନଙ୍କୁ ହିଁ ଖରାପ କରୁଛେ ଭଲ ଦିମିନିଟ୍ ଦେଖ। ଅନଲାଇନ କ୍ଲାସ ରେ ସେ ପିଲା ବାହାରକୁ ଗଲା ନିହାତି ତାର ଗୋଟେ ମୋବାଇଲ ଦରକାର ସେ ଜିଦି କରିକି ମାଗିବ। ସେଟା ବାପା ମା ଦେଇ ଦଉଛନ୍ତି ଦେଇ ଦବାରୁ ସେ ପିଲା ଯଦି ମାନେ ପାଠ ପଢିଛନ୍ତି ନା ଆଜିକାଲି ପାଠ ପଢା ପିଲା ଯଦି ସେ ପିଲା ଚାହିଁବ ନାଇଁ ମୁଁ ବେଶୀ ପ୍ରାୟ ମୋବାଇଲ୍ ୟୁଜ୍ କରିବିନି କାହିଁକିନା ମୋ ଆଖି ପାଇଁ ଖରାପ। ମାନେ ମୋ ଦେହ ପାଇଁ ଖରାପ ଯେତିକି ନିମିଟି ଯେ ଏତିକି ଦରକାର ପାଠ ପଢ଼ିବା ତାପରେ ମୋବାଇଲି ଟାକୁ ଥୋଇବା। ଯେତିକି ନିମିଟି ରେ ମନେକର ମୋ ଆମର ବି ହଉ ଯେତିକି ନିମିଟ ରେ ଧରିବା ଫୋନ୍ ଟା। ବହୁତ ଟାଇମ ଫୋନ୍ ଧରିଲେ ବି ମାନେ ବହୁତ ଦେହ ବି ଖରାପ ହେଇପାରେ।
ମୋବାଇଲ ପାଇଁନ ପିଲା ନିଜ ଫ୍ୟୁଚରକୁ ବି ନଷ୍ଟ କରିଦଉଛନ୍ତି ଏଇ ଟିକେ ସମୟ ଖୁସି ପାଇଁ ମୋବାଇଲ ଦେଖୁଛନ୍ତି ଦେଖିଲା ଆସିକି ପାଠରେ ଫେଲ ହଉଛନ୍ତି ଫ୍ୟୁଚର ନଷ୍ଟ ତାପରେ ଆତ୍ମହତ୍ୟା କରିଦଉଛନ୍ତି। ପାଠ ଫେଲ ହେଲେ ନିଜେ କିନ୍ତୁ ପାଠ ପଢିବେନି ମନକୁ ପାସ୍ ଦେବେ କେମିତି।
ହଁ ପାଠ ଟା ନା ପଢିଲେ ପାସ୍ କରିବେ। ଆମେ ତ ମୋବାଇଲ ରେ ଗେମ୍ ଫେମ ଖେଳିବା ଜମାରୁ ପାଠରେ ମନ ଦବାନି। ଆ ନିହାତି ତ ଫେଲ ହେବେ ନା।
ହଁ।
ସେ ଅନଲାଇନ୍ କ୍ଲାସ୍ କଲେ କଣ ହେବ ସେ ଅନଲାଇନ୍ କ୍ଲାସ୍ ଯେତିକି କରିବେ ସେ ତିକି ହିଁ ମୋବାଇଲ ୟୁଜ୍ କରୁଛନ୍ତି ଖେଳରେ।
ଆଜିକାଲି ବା ହଉଛି ସୁ ବ୍ୟବସ୍ଥା ଯେତେ ମାନେ ସୁଯୋଗ ଯେତିକି କରୁନାହାନ୍ତି ସୁ ଉପଯୋଗ ସେତିକି ଖରାପ ରେ ବ୍ୟବହାର କରୁଛନ୍ତି ମୋବାଇଲ କୁ। ଆଜି କାଲି ଲୋକମାନେ ଅଶ୍ଲୁଳ ଭିଡିଓ ବି ଦେଖୁଛନ୍ତି ଖରାପ ପୁଅ ପିଲା ଝିଅ ପିଲା ସମସ୍ତେ।
ନିହାତି ସମସ୍ତେ ଦେଖୁଛନ୍ତି ସେ ଏଥିରେ ମୋବାଇଲ ଧଇଲେ ମୋବାଇଲ ରେ ଅଧିକ ପ୍ରାୟ ଦେଖିବା ଭଲ ଜିନିଷ ଅଛି। ସେ ବି ଖରାପ ଜିନିଷ ଅଛି ଯୋଉ ପିଲା ହିଁ ମାନେ ଦେଖିବ। ଆମେ ବି ହଉ ଯଦି ଆମେ ଚାହିଁବା ନିଜେ ନିଜେ ନାଇଁ ଆମେ ଯେତିକି ୟୁଜ୍ କରିବା କଥା କରିବା। ଅଧିକା ୟୁଜ୍ କରିବା ଟା ଭଲ ନୁହଁ। କିନ୍ତୁ ସମସ୍ତେ ସମାନ ନାହାନ୍ତି ନା ସେଟା କେହି ବୁଝି ବିି ପାରନ୍ତିନି ସେଥିପାଇଁ ଛୋ
ମନ୍ଦିର ଯାଉ ଥିଲା ଆମେ ଠାକୁରଙ୍କୁ ମୁଣ୍ଡିଆ ମାରିବା ପାଇଁ ଠାକୁରଙ୍କୁ ଭକ୍ତିରେ ଯାଉଥିଲେ ଏବେ ଲୋକ ଯାଉଛନ୍ତି କେବଳ ଫଟୋ ଉଠେଇକି ଇନଷ୍ଟାଗ୍ରାମରେ ଫେସବୁକ୍ ରେ ଷ୍ଟୋରି ଦେ
ନିହାତି ଠାକୁରଙ୍କୁ ବି ସେ ମାନେ ନିଜ ପସନ୍ଦ କରିସାରିଲେଣି। ସାଙ୍ଗ ମାନଙ୍କ ସାଙ୍ଗରେ ମାନେ ଠାକୁର ଯେମତି ମାନେ ଥଟା ମଜା କରିବା ଯାଉଛନ୍ତି ମନ୍ଦିରରେ ଫଟୋ ଉଠେଇକି ପଳେଇ ଆସୁଛନ୍ତି ମାନେ ନିଜେ ଠିଆ ହେଇକି ହଁ ନିହାତି।
କୁରଙ୍କ ସହ ଫଟୋ ଉଠଉଛନ୍ତି ପୂଜା କରୁଛନ୍ତି ଫଟୋ ଉଠେଇକି ଛାଡୁଛନ୍ତି।
ଭିଡିଓ କରୁଛନ୍ତି। ଫଟୋ ଉଠଉଛନ୍ତି ପ୍ରାୟ ଦେଖିବ ସେଇଟା ସେମିତି ହେଇଗଲାଣି ହଁ ହଁ।
କୁଆ ଯାଉନାହାନ୍ତି।
ହଁ ସେମାନେ ହେତେବେଳ ଭକ୍ତି ଆଉ ନାହିଁ। ହୁଁ ଆଜିକାଲି ପରିବାର ଏଇ ମୋବାଇଲ ହୁଁ।
ହେଦିନ ଆମ ଇଣ୍ଡିଆରେ ଇନଷ୍ଟାଗ୍ରାମ ବ୍ୟାନ୍ ହଉନି। ଆଗରୁ ଚାଲିଥିଲା ଟିକିଟକ୍ ତାପରେ ଚାଲିଲା ଫେସବୁକ୍।
ଆପରେ ଏବେ ଇନଷ୍ଟାଗ୍ରାମ୍ ଚାଲିଛି।
ଏବେ ଇନଷ୍ଟାଗ୍ରାମ ଚାଲିଛି ସବୁ ଅପଡେଟ୍ ଦିନରେ ନିଜ ବ୍ଲଗ ୟୁଟ୍ୟୁବ ରେ ଛାଡୁଛନ୍ତି ହଁ
ସେମିତି କରୁଛନ୍ତି ଆଉ ଆମେ କଣ ତ ପୁରା ପାଗଳ ହଁ। କଅଣ ଟା ସେମ ମାନେ ଏମିତି ନିଶା ହେଇଯାଇଛି ଯେ ମାନେ ପରିବାର ଭିତରେ ବି ମାନେ ଝଗଡା ହେଇଯାଉଛି। ମୁଁ ମନେକର ଆମ ଶାଶୁ କହିବେ ଏଇ ଆମ ଖାଇବାକୁ ଦିଅ ଆମେ ଦେବା ପା ହଁ ରହ ଟିକେ ମୁଁ ମୋବାଇଲ ଦେଇ ଦେଖୁଛି। ସେଇଟା ହିଁ ବହୁତ ଖରାପ୍। କାହିଁକି ନା ଆମେ ମୋବାଇଲ ଭିତରେ ପରିବାର ହଁ। ଏକତା ନାହିଁ ହଁ ଦେଖିବ ପଡିଶା ଘରକୁ ଯାଇଥିବା ଆମେ ଆଗରୁ ଯାଉଥିଲେ ପଡ଼ି ସା ଘରେ ବସିକି କଥାବାର୍ତ୍ତା ଭଲ ମନ୍ଦ ହଉଥିଲେ ଏବେ ହଁ କିଏ ଯାଉଛି ଆସ ମୋବାଇଲ ରେ ବ କି ୟୁଟ୍ୟୁବ ଦେଖିବା ଇନଷ୍ଟଟାଗ୍ରାମ ଦେଖିବା ଏଇଟା କରିବା ସବୁବେଳେ ସେଇ କାମ ହିଁ କରୁଛେ ଆମେ। ସେଇଟା ହିଁ ବହୁତ ଖରାପ୍ କିନ୍ତୁ ପରିବାର
ସରିଲେ ସମସ୍ତେ ଫାଙ୍କା ମିଳିଲେ ମିଶିକି ଗପୁଥିଲେ କଥା ହଉଥିଲେ ସବୁ କରୁଥିଲେ ଏବେ ଟିକେ ଫାଙ୍କା ମିଳିଲେ ସମସ୍ତେ ଗୋଟେ ଗୋଟେ ପର୍ସନାଲ୍ ଫୋନ୍ ଧରିକି ବସି ପଡୁଛନ୍ତି କଥା ହେବା ପାଇଁ।
ହଁ ଠିକ୍ କଥା।
ଆଉ ଏକତା ହିଁ ନାହିଁ ସତରେ।
ସେ ଦେଖିବ ପ୍ରାୟ ସ୍ଵାମୀ ସ୍ତ୍ରୀ ହଉ କି ଯିଏ ବି ହଉ ସମସ୍ତେ ତ ପ୍ରାୟ ଦେଖିବ ମୋବାଇଲ ମୋବାଇଲ ମୋବାଇଲ କାହା ଭିତ ରେ କେତେବେଳେ ସ୍ନେହ ସମ୍ପର୍କ ନାହିଁ ଟୋଟାଲ। ସେ ସ୍ନେହ ସମ୍ପର୍କ ତୁଟିଯାଇଛି ଯେତେବେଳେ ମୋବାଇଲ ନଥିଲା ଆଉ ସେ ଯେତେବେଳେ କହନା ପାରା ମାନଙ୍କ ମାନେ ଉ ଚିଠି ଲେଖିକି ସେତେବେଳେ ଦଉଥିଲି ଏବେ ତ ଫୋନ୍ ହେଲାଣି। ଫୋନ୍ ରେ ସବୁ କିଛି କରୁଛନ୍ତି।
ଦିନରୁ ଟିକେ ଆମକୁ ସହଜ ହଉଛି ନା ଭଲ ହେଉଛି ଗୋଟେ କାରଣ ହଉଛି। ଆଗରୁ ଲୋକଙ୍କର କିଛି ଅସୁବିଧା ହେଲେ ଜଣେଇବା ପାଇଁ ହେଲେ ସେ ଚିଠି ଆଜି ପଠେଇଲେ ତାଙ୍କର ଦି ଦିନ ପରେ ପହଞ୍ଚୁଥିଲା ଏବେ ଆମେ ଜଣେ ଓଡିଶା ବାହାରେ ଥିଲେ ବି ତାକୁ ଗୋଟ ଗୋଟେ କଲ୍ ରେ ଗୋଟେ ମିନିଟ୍ ରେ ଆମେ ତାକୁ ଜଣେଇଦେଇ ପାରିବା।
ଶୁଣ ମୋବାଇଲ ଟା ଯେତିକି ଭଲ ସେତିକି ହିଁ ଖରାପ୍ ହଁ ମାନେ ଦଶ ପରସେଣ୍ଟ୍ ଭଲ ହେଲେ ପାଞ୍ଚ ପରସେଣ୍ଟ ଖରାପ୍ କାହିଁକିନା ମୋବାଇଲ ଯଦି ଆମେ ଜାଣ ମାନେ ମୋବାଇଲ କଣ ଧରୁନାହାନ୍ତି ସେଇ ମୋବାଇଲ ରୁ ବି କାମ ହେଉଛି ସେଇ ମୋବାଇଲ ରୁ ବି ସବୁ କିଛି ହେଉଛି କିନ୍ତୁ ଛୋଟ ଛୁଆଙ୍କୁ ନିହାତି ମୋବାଇଲ ଦବା ହିଁ ଉ ଉଚିତ୍ ନୁହଁ ସେଟା ହେଉଛି ମାଆମାନେ ଟିକେ ଉ ମାନେ ଦବା କଥା କାହିଁକି ନା ଛୋଟ ଛୁଆ କଣ ମୁଁ ପାଟି ଫିଟୁଛି ତାର ମୋବାଇଲ ଆମେ କି ଦବା। ସେ ଯଉ କଣ କରୁଛନ୍ତି ଛୋଟ ବେଳେ ପିଲା ଖାଇଲାନି ଏ ମୋବାଇଲ ଦେଖିଲା। ମୋବାଇଲ ଟା ନିହାତି ଧଇଲା କି ନାଇଁ ସେଇଟା କଣ କେମିତି କରାହେବ।
ମୋବାଇଲ ଟା କ ଆମେ ଫାଷ୍ଟ ମୋବାଇଲ କୁ ପିଲାଙ୍କୁ ଯେତିକି ଦବା କଥା ସେତିକି ଦବ। ଫୋନ୍ ଟୋଟାଲି ପିଲାଙ୍କୁ ଦେବା କଥା ନୁହେଁ ଆମେ ବି ହଉ ଯେତିକି ବ୍ୟବହାର କରିବା ସେତିକି ବ୍ୟବହାର କରିବା ତାର ତାର ଲାଇଟ୍ ଟା ବି ସ୍କ୍ରନ୍ ଟା ବି ଭଲ ନୁହଁ।
ହୁଁ ହୁଁ।
ତା ସାଉଣ୍ଡ ସବୁ ଜିନିଷ ଫୋନ୍ ଟା ହିଁ ପୁରା ଖରାପ୍। ଯେତିକି ଭଲ ସେତିକି ଖରାପ୍ ଯେତିକି ତାର ଉପଯୋଗ କରିବା କଥା ସେତିକି ହିଁ କରିବା କଥା।
ନିହାତି ସେଇଟା ପା ସମସ୍ତେ ହିଁ ବୁଝିଲେ ହବ ଆ ଆମେ ବି ହଉ ଆମେ ଯଦି ସେମିତି କହୁ ସବୁ ଠିକ୍ ହେଇଯିବ। ହଁ।
ହଁ।
ଧର କାହିଁକି ନା ମୋବାଇଲ ବି ବହୁତ କିଛି ଶିଖିବାକୁ ଅଛି ଭଲ
କିଛି ଖରାପ ହେଥିଲେ କଣ ହବ ଲୋକ ତାର ବ୍ୟବହାର କରୁଛନ୍ତି ସେଇଥିରେ ପଢ଼ିକି ଲୋକ ପାସ୍ କରୁଛନ୍ତି କହିବାକୁ
ହଁ ସବୁ କିଛି କରୁଛନ୍ତି। କିନ୍ତୁ ଯଦି ଆମେ ଆମେ କହିବା ହଁ ଆମ ଛୁଆଙ୍କୁ ମୋବାଇଲ ଦେଇଛୁ ସେ ପାଠ ପଢୁଛି। ତା ଭିତରେ ଯଦି ଛୁ ମାନେ ଯଦି ଯାହା କରିବେ ଆମେ ଆଉ କିଛି କରିପାରିବା କି କିଛି ନାହିଁ କରିପାରିବନି। ସେଇଟାକୁ ଆମେ କରିପାରିବା କାହିଁକିନା ଛୋଟ ଛୋଟ ଛୁଆଙ୍କୁ ତମେ ସବୁ ଆଗକେଟି ଦେବ ହଁ ମୋ ପିଲା ମୋବାଇଲ ଦେହଲେ ମୁଁ ମିଡ଼ିଆ ଆଇଲି ହଁ ପୁଅ ବାଆଁରେଇ ଦବା। କିନ୍ତୁ ବଡ ପିଲାମାନଙ୍କୁ ତ କିଛି କରିପାରିବ ନା ଆମେ ସେମାନଙ୍କ ମାନିବେ କି କାହିଁକିନା ଆଜିକାଲି ଦେଖୁଛ ଯାହାବି ଗୋଟେ କହିଲା ସାଙ୍ଗେ ସାଙ୍ଗେ ସୁସାଇଟ୍ କରିଦଉଛନ୍ତି ପଳଉଛନ୍ତି କରିଦୁଆର ଛାଡିକି ବହୁତ ଡର ଲାଗୁଛି। ହଁ ଆଜିକାଲି ପିଲାଙ୍କୁ ମାନେ କହିବାକୁ ବି ବହୁତ ଡର।
ଆମେ କିଛି କରି ହିଁ ପାରିବାନି କେବଳ ଲୋକମାନଙ୍କୁ କ ଜଗେଇ ପାରିବା ଯେ ଆମେ ମୋବାଇଲ ର କମ୍ ବ୍ୟବହାର କରନ୍ତୁ ଯୋଉ
ହଁ କରିପାରିବାନି କଣ କିି କରିପାରିବା କିନ୍ତୁ ଛୁଆ ମାନଙ୍କୁ ଟିକେ ପାଖରେ ବସିକି ବୁଝେଇବାକୁ ପଡିବ ନାହିଁ ଛୁଆ ଏମିତି ଯଦି ସେ ପାଠ ପଢା ଶିଖିତ ପିଲା ହେଇଥିଲେ ନିଶ୍ଚିନ୍ତ ବୁଝିବ। ନାଇଁ ମୋ ମାମା କହିଲା ତ ମୁଁ ଅଳ୍ପ କିଛି ପାଠ ପଢିବି ପା ପାଠ ଭିତରେ ବି ଭଲ କିଛି ଶିକ୍ଷା ପାଇଁ ବାକି ମୋବାଇଲ ଥୋଇବି। ସେଇଟା ହିଁ ଠିକ ଆଉ ଯଦି ନ ମାନିବା ଆମେ କଣ କରିବା କିଛି
କିଛି ନାହିଁ ଆମେ କହିପାରିବା କରିବା କଣ ଆଉ।
ନିହାତି କିଛି ବି କରିପାରିବନି ଆମେ
ସେଟା
ହଉ ତମ ସାଙ୍ଗରେ କଥା ହେଇ ମତେ ବହୁତ ଖୁସି ଲାଗିଲା।
ତାହେଲେ ମୁଁ ପଛରେ ଫୋନ କରିବି ର
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।